କୁହନ୍ତୁ କଣ କରୁଚନ୍ତି?
ହୁଁ ବସଚି ତମେ?
ହଁ ମୁଁ ବି ବସିଚି ଆଉ ଆଉ ଆଜି ସଖାଳୁ କଣ କଣ ଖାଇଲେ? ମାନେ ଖାଇଲେଣି ନା କିଛି ଖାଇନାହାନ୍ତି?
ଆଜି ସକାଳୁ ଚକୁଳି ଖାଇଛି।
ସକାଳୁ ସକାଳୁ ଚକୁଳି ଖାଇଦେଲଣି।
ହଁ।
ମୁଁ ଏପର୍ଯ୍ୟନ୍ତ ହେଲେ କିଛି ଖାଇନି ଖାଲି ପାଣି ଗ୍ଲାସ୍ ପିଇଛି।
କାଇଁ ଏଯାଇଁ କାଇଁ ନା ଦଶଟା ହେଲାଣି?
ହଁ ଖାଇନି ଟିକେ ସମୟ ହେଇନି ତ ସେଥିପାଇଁ ଖାଇନି ଆଉ। ଆଉ। ଚକୁଳି କଣ ବିରି ଆପଣଙ୍କ ବିରି କିଣା ହୁଏ ନା ନା କଣ?
ନା ନା ବିରି ନାନି ବିରି ଚାଷହ ଏ ଏଇ ଯୋ ବିରି ନା ଆମବ ମାନେ ହୁଏନ୍ତି ଆଉ ସପ୍ତାହରେ ଥରେ ଯାହା ହେେଲେ ଚକୁଳି କୋଉଦିନ ଇଡଲି ଏମିତି ସବୁ ହଉଛି ସକାଳୁ ସକାଳୁ ଆଉ।
ମୁଁ କହିଲି ଚାଷ ହୁଏ ତାହେଲେ ବିରି?
ହଁ।
ଓହୋ ଯାହା ହଉ ଭଲ କଥା ଚାଷ କରିଦଉଛନ୍ତି ଆଉ।
ଆ ମୁଁ ତ କଣ ଜାଣିଛି ସେ ଘରେ ସବୁ କରିଛନ୍ତି।
ଓହୋ ଆଉ କଣ କଣ ସବୁ ଚାଷ ହୁଏ?
ଆମର ବିରି, କୋଳଥ ଆଉ ମୁଗଡ଼ା ହୁଏ। ଆଉ ସ୍ପେସିଫିକାଲି ଧାନ ତ ହୁଏ ଆଉ।
ଓହୋ ଏବେ ଧାନ ପାଇଁ କଣ କେମିତି ଚାଷ ହେଲାଣି ନା ହେଇନି? ହଁ ଯାଉଛି ରୁହ ଭାଇ।
ହ
ମୁଁ କହିଲି ଧାନ ପାଇଁ ଫସଲ ହେଲାନ ନା ହେଇନି ମାନେ ଯୋଉ ଚାଷ ବିଲ ହେଲାଣି ନା ହେଇନି?
ହଁ ହେଲାଣି ଚାଷ ହେଇଛି। ଏଇ ଯୋଉ ତଳି ବି ପଡିଲାଣି ବିଲରେ।
ଓହୋ ଚାଷ କୋଉଥିରେ କଲେ ହଳରେ? ନା ମେସିନ ଦ୍ଵାରା? ଓହୋ ଆପଣ ଜାଣିଛନ୍ତି ଯୋଉ ବଳଦର ଯୋଉ ହଳ ହୁଏ?
ଦେଖ
ଟ ତ ଯ ବାପା ଅମଳର ଥିଲା କିନ୍ତୁ ସେଟା କେବେ ଦେଖିଛନ୍ତି ଏବେ ତ ସେଟା ଦେଖିବାକୁ ବି ମିଳୁନି ବୋଧେ।
ହ ନା ନା ଆଉ ଦେଖିବା ପାଇଁ ବି ସେ ଜିନିଷ ମିଳୁନି ଦେଖିଛି ସେ ସବୁ ଯେତେବେଳେ ଛୋଟ ଥିଲି ସେତେବେଳେ ଦେଖିଥିଲି।
ଓହୋ ଯାଇଛନ୍ତି କେବେ ବାପା ଦାଦାଙ୍କ ସହିତ?
ହଁ ଯାଇଛି ବିଲକୁ ଯାଏ ଛୋଟ ବଳେ ଯାଉଥିଲି କିନ୍ତୁ ତାପରେ ମୁଁ କ୍ଲାସ ୱାନ ରୁ ଆଉ ଘରେ ନଥିଲି ତ ତା ପରଠୁ ଆଉ ବୋଧେ ମୁଁ ଦେଖିନି।
ଓହୋ। ନହେଲେ ସେ ଜିନିଷ ଆଉ ଦେଖିବା ପାଇଁ ବି ମିଳୁନି ଆଖିକୁ।
ଆଉ କାହିଁ ସେ ଜିନିଷ।
ଆଉ ଆପଣଙ୍କ ଘରେ ବଳଦ ଗାଈ ଗୋରୁ ଅଛନ୍ତି?
ନା ନା ଖାଲି ଗାଈ ଅଛନ୍ତି ତିନିଟା।
ଓ ହୋ। ଆଉ ବଳଦ ନାହାନ୍ତି ସେ ହଳ ସେ ଲଙ୍ଗ ହଳ ଆଉ ତ ନାହିଁ ଘରେ ବଳଦ କୁଆଡୁ ଆସିବେ ଆଉ।
ନା ସେସବୁ ଆଉ ନାଇଁ କେବଳ କ୍ଷୀର ପାଇଁ ଯାହା ଗାଈ ଅଛି।
ଗାଈ ରଖୁଛନ୍ତି କେବଳ ହଁ। କ୍ଷୀର ପାଇଁ ଯଦି କ୍ଷୀର ବି ସିଏ ହୁହନ୍ତାନି ତାଙ୍କୁ ବି ଆଉ ରଖନ୍ତେନି। ଓ ହୋ।
ନାଇ ବାହାର କ୍ଷୀର ଅପେକ୍ଷା ଘରେ ଗାଈଙ୍କୁ ଖାଇବାକୁ ଦେଇକି କ୍ଷୀର କଲେ କ୍ଷୀରଟା ଭଲ ମିଳୁଛି।
ହଁ ବାହାର ଜିନିଷ ଅପେକ୍ଷା ଘର କ୍ଷୀର ଗୁଡାକ ଟିକେ ଅ ଅଧିକ ସେଥିରେ ଥାଏ ଭିଟାମିନ୍।
ହଁ।
ହଁ ଆଉ
ଆଉ ଆପଣଙ୍କର କଣ ରଖିଛନ୍ତି ଗାଈ ଗୁହାଳ ତ କଣ?
କଅଁ କହିଲେ?
ଉଁ।
କଅଁ କହିଲେ?
ଆପଣଙ୍କର କଣ ଅଛି ଗାଈ ବଳଦ ସେମିତି ଘରେ କଣ ରଖିଛନ୍ତି?
ଆମର ଆଗରୁ ଥିଲା ଛୋଟବେଳେ ଥିଲା କିନ୍ତୁ ଏବେ ଆଉ ନାହିଁ।
ଓ ହ।
ହଁ ଆଗରୁ ଯେତେବେଳେ ବାପା ହେରିକା ଚାଷ କରୁଥିଲେ ସେତେବେଳେ ଥିଲା ଏବେ ତ ବାପା ହେରିକା ଆଉ ଚାଷ କରୁନାହାନ୍ତି ସବୁ
ତମେ କିରୋସିନି କରିବ କି ଜଡ଼ା ତେଲ କରିବ ତମ ଉପରେ ଭାର। ଉୁଁ ହୁଁ। ଆମର ବି ସେଇଆା ଯୋଉ ଛୋଟବେେଳେ ବଳଦ ଯାହା ଥିଲା। ଏ ଯୋଉଟ ଗାଡ ହେଇଥିଲା ଏଇଟା ପଣସ ହେଇଛି।
ଏବେ ଆଉ ସେ ହଳ ଦେଖିବାକୁ ବି ମିଳୁନି।
ହଁ।
ଅଁ। ଆଉ ଟିକେ ଦେଖିଲେ ମାନ ସାଙ୍ଗ ପାଖ ର ଗୋଟେ ଅଛି ଜବ୍କାର୍ଡ଼ କାଇଁ ଖୋଲୁଛୁ ଏସି ଟା ବା ଚାଲଚୁ। କଅଁ କହିଲେ?
ଆପର ଚାଷ ବାସ ହଉଛି ନା ନାଇଁ?
ଚାଷ ଅ ହଁ ଚାଷ ତ ସେଇ ବିଲରେ ହଳ ଫଳ ହେଇଗଲାଣି। ଆଉ ଆଉ ହେଲେ କିଛି ହେଇନି ମାନେ ବିଲରେ ହଳ ପକେଇ ହଳ କରିକି ତଳି ପକେଇ ଦେଲେଣି।
ହଁ ସେତିକି ତ ହେଇଛି ଏବେ ଆଉ ଆମର ବି
ହଁ ସବୁ ନଈ କୂଳିଆ ଏରିଆ ଯୋଉ ଅଞ୍ଚଳର ଲୋକମାନେ ସେମାନଙ୍କର ତ ବିଭିନ୍ନ ପ୍ରକାର ଚାଷ ତାର ବାଦାମ ଫାଦାମ ଆଉ ପନିପରିବା ଏଗୁଡାକ ସବୁ ତ ତାଙ୍କପଟେ ହଉଛି ତ ତାଙ୍କର କଣ କେତେ ଆଗେଇବେଣି କେଜାଣି।
ହଁ ଆମର ସେମିତି କିଛି ନହିଁ ହାଁ।
ନଈ ପହଁରୀ ଜାଣିଛନ୍ତି?
ହୁଁ ହୁଁ ନା
ଓହୋ ନିଈ ପହଁରା ଜାଣିନାହାନ୍ତି?
ନା ଛୋଟବେେଳୁ ମାନେ ଘରେ ହିଁ ସବୁବେଳେ ଗାଧୁଆ ଫଧୁଆ
ଓହୋ ନଈ ବୋଧେ ପାଖରେ ନାହିଁ କି ଗଢିଆ ଫଡିଆକୁ ଯାଇନାହାନ୍ତି ଆଉ।
ନା ଯାଇନି। ଏମିତି ମାନେ କେବଳ ଯାହା ଯଦି ମାନେ ସୁଧ ଘର କି ଇଏ ସିଏ ସେ ଟାଇମ ରେ ଘରକୁ ଯଦି ଆସି ଯିବ ଅଣସୁଧିଆ ଟାଇମ ରେ ସେ ସେତେବେଳେ ଯାହା ପୋଖରୀକୁ ଯାଆନ୍ତି ନହେଲେ କାହିଁ ଆଉ।
ହଁ ସେ ଠିକ୍ ଠିକ୍ ଅଣସୁଧୀଆ ଟାଇମରେ ହିଁ ସେଟା କେବଳ ଦରକାର ରେ ଆସେ। ମାନେ ଆମ ପାଇଁ ତ ଯୋଉମାନଙ୍କ ଗାଁ ର ନଈ ଅଛି ସେମାନେ ତ
ସେମାନେ ତ ବର୍ଷ ଯାକ ଗାଧଉଛନ୍ତି ଆମର ତ ନାହିଁ ଆଉ କଣ କରିବା।
ହଁ ତାଙ୍କ ପାଇଁ ପହଁରା ଟା କିଛି ନୂଆ ନୁହଁ।
ହଁ।
ହଁ ଏଇଭଳିଆ କଥା ଆଉ। ଆଉ ଏବେ କୋଉଠି ଅଛନ୍ତି ଘରେ?
ହଁ ଘରେ ଅଛି।
ଘରେ ଖାଇବା ଫାଇବା ହେଇନି ଷ୍ଟାର୍ଟ।
ନା ଏବେ ଆଉ କଣ ଖାଇବି ଚକୁଳି ପିଠା ଖାଇଥିଲି। ଆଉ ଏକାଥରେ ରୋଷେଇବାଷ ହେଲେ ଏକାଥରେ ଖାଇବି। ଗୋଟେ କି ଦିଇଟାଳକୁ ଆଉ।
ଯେ ଆମ ପୁଅ ଜଣେ ବିଦାୟ ଗଲାତ ସକାଳୁ ତାରି ପଛରେ ସେ ଲାଗିଥିଲି ସେ ପ୍ରଥମ କରିକି ଆଜି ଗଲା। ତାରି ପଛରେ ଲାଗିଥିଲି ତାକୁ ବାହାର କରିବାପାଇଁ।
ଛୋଟ ଛୁଆଙ୍କୁ ତ ଏବେ ଟିକେ ରେଡି କରିବା ପାଇଁ ପଡିବ ସବୁଦିନ ତ
ହଁ ସେ ଖାଇବ ତ ତାକୁ ତ ଗୋଟେ ଘଣ୍ଟା ଲାଗିବ ତାଙ୍କୁ ଖାଇବା କୁ ଦବା ଗାଧେଇବା ବ୍ରସ କରିବା ନିତ୍ୟ କର୍ମ କରିବା ଏଗୁଡାକ ସବୁ।
ହଁ।
ଓହୋ। ହଉ ତମେ ଗୋଟେ କାମ କରୁଛି।
କଣ କହୁନାହାନ୍ତି?
କହୁନାହାନ୍ତି ଆଜ୍ଞା ଆଉ ଦୁଇ ମିନିଟ ହେଇଯାଉ। ଟିକେ ଗୋଟେ କାମ ପଳେଇ ଆସିଲାଣି ତ।
ଓହ ହଉ ମୁଁ ଆପଣ ଫ୍ରି ହେଲେ କହିବି ମୁଁ କଲ କରିବି ଆଉ।
ଆଉ ଦୁଇ ମିନିଟ ହଁ ଆଉ ଦୁଇ ମିନିଟ ହେଇଯାଉ। ଆଉ କଣ କୁହନ୍ତୁ? ଉଁ ସକାଳୁ ଦେଲେ ସକାଳେ ଆଉ ଆପଣ ଘରେ ସବୁ ଭଲ ଅଛନ୍ତି।
ହଁ ଘରେ ସମସ୍ତେ ଭଲ।
ଘରେ ସବୁ କିଏ କିଏ ଅଛନ୍ତି?
ବାବା ମାମା ଭାଇ ଆଉ ଜେଜେ।
ଓହୋ।
ଆପଣଙ୍କର?
ଆମର ବି ଘରେ ସବୁ ସେମତି ଆଉ। ଆଉ କଣ କୁହନ୍ତୁ? ଆଉ ଘରେ କିଏ ଭଉଣୀ ଅଛନ୍ତି?
ନା।
ମୁଁ ଗୋଟେ ଗୋଟେ କରିକି କରି କରୁଚି ରଖିଥାଓ। ଘରେ ଭଉଣୀ ନାହାନ୍ତି? ମାଆଙ୍କୁ ରୋଷେଇରେ କେହି ହେଲ୍ପ କରୁନଥିବେ।
ନା। ଆମକୁ ତ ଆସିନି ଆଉ କଣ ହେଲ୍ପ କରିବୁ।
ଓହୋ। ନା ଆପଣ ବି ଏଠି ମାଆଙ୍କ ସହିତ ଘରେ ବସିକି ଓଳାଓଳି କରିଦେବେ ନା ଆଉ।
ଉଁ ଉଁ ମାନେ ସେମତି ମାନେ ଯୋଉ ରୋଷେଇ ଗଲାବେଳକୁ ତରକାରୀ ଫରକାରୀ ଏସବୁ ଟିକେ ଟିକେ କରିଦଉଚି। ବା କି ଚକୁଳି ଉଠେଇ ପାରିବିନି, ଆଉ ଭାତ ହେବନି।
ରୋଷେଇ ତାହେଲେ ଶିଖିଛନ୍ତି ଆଉ କଣ?
ନା ନା ତରକାରୀ ଟା କରିଦେବି। ମାନେ ଯୋଉ ଡାଲିଟା ଆଉ ଭଜା ଭଜା ଏସବୁ ହେଇଯିବ। ଆଉ ଯଦି ଟିକେ ଅଧିକ ପରିଶ୍ରମ କାମ ହେଲେ ହବନି।
ନା ପରିଶ୍ରମ କାମ ବି କରିବା କଥା ନା ଦେହ ପାଇଁ ଭଲ ପରିଶ୍ରମ କଲେ।
ଛୋଟବେଳୁ ତ ବାହାରେ ରହିଲୁ, ଆଉ ପରିଶ୍ରମ କାମ ଘରେ କିଛି
ବାହାରେ ରହିଲେ ମାନେ ତ ରୋଷେଇ ଆରାମ ସେ ଶିଖିଯିବା କଥା।
ନା ନା ହଷ୍ଟେଲ ରେ ନା ଆଉ ହଷ୍ଟେଲ ରେ ରୋଷେଇ କୋଉଠୁ ଶିଖିବେ।
ଓହୋ ମେସ୍ ରେ ଖାଇବା ପାଇଁ ଦେଇ ଦଉଛନ୍ତି।
ତଥାପି ଯାହା ହଉ ରୋଷେଇ ଟା ଶିଖିଯାଇଛନ୍ତି ତ ତରକାରୀ ଫରକାରୀ ତ ଶିଖି ଯାଇଛନ୍ତି ଆଉ କଣ।
ହଁ ସେତିକି ଆସିଯାଇଚି।
ହଁ। ସେତିକି ବଡ କଥା। ଗୋଟେ ପୁଅ ରୋଷେଇ ଶିଖିବା
ସେଇତ ଆଉ ମାନେ କେବଳ ଭଜା ଡାଲି ଏ ତ ଆଉ ଆଉ କିଛି ଆସୁନି।
ଓ ଭାତ ଟା ବି ତା ସହିତ ଶିଖି ଦିଅନ୍ତୁ ଗୋଟେ ଟୋଟାଲ୍ ଭୋଜନ ହେଇଯିବ।
ସେଇଟା ଭାତ ମାନେ ସିନ୍ତି ହଉଚି। କିନ୍ତୁ ଯଦି ମୁଁ ଭାତ କରିବି ତାହେଲେ ଯଦି ଓଲ୍ହେଇବି ପୁରା ଟାଣ ହେଇଯିବ। ଆଉ ନହେଲେ ପୁରା ନରମ ହେଇଯିବ।
ଓ ହଁ। ହଉ ଠିକ୍ ଅଛି ତାହେଲେ ମୁଁ ହଁ ମୁଁ ଫ୍ରି ହେଇକି ନହେଲେ ଫୋନ୍ କରୁଚି ଆଉ।
ହଁ ହଁ। କହିବ ଆଗେ ତାପରେ ମୁଁ କହିବି ଆଉ।
ହଁ ହଁ ଠିକ୍ ଅଛି।
ହଉ।